ହଲୋ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ କରୁଛ?
ଏଇଠି ବି ବସିଥିଲୁ ଆଉ ଜଳିଖିଆ ହେରିକା ଖାଇକି ଆଉ ଆଉ ତମେ କାଳିଜାଇ କଥା କିଛି ଜାଣିଛ?
କାଳିଯାଇ ବିଷୟରେ ହଁ ମୁଁ ତମେ ଅଳ୍ପ ବହୁତ ଜାଣିଛି?
ଆଜ୍ଞା ଷୋଳମ ଆଜି ସେଇ ମାନେ ଅବସ୍ ଆଜ୍ଞା ସେଇ ବିଷୟରେ ଗୋଟେ କଥା କହୁଛି ଅବଶ୍ୟ ମୁଁ ଜାଣିନି ଯେତିକିଟା ଜାଣିଛି ସେତିକିଟା କ କହୁଛି ଆଉ କାଳି ଯ କାଳି ଯାଇ ମାନେଇ ନାଁ ରେ ଗୋଟେ ମାନେ ମନ୍ଦିର ଅଛି। ସେ ମନ୍ଦିର ଚିଲିକା ପାଖରେ ସେ ଚିଲିକା ଗୋଟେ ଛୋଟିଆ ଗାଁ ଅଛି ସେଇ ଛୋଟିଆ ଗାଁରେ ଗୋଟେ ମାନେ ସ୍ୱାମୀ ସ୍ତ୍ରୀ ସେ ରୁହନ୍ତି ରୁହନ୍ତି ତାଙ୍କ କର ପୁତ୍ର ମାନେ ସନ୍ତାନ କିଛି ନଥିଲା। ତା ନ ଯେହେତୁ ନଥିଲା। ସିଏ କଣ କଲେ କାଳୀ ମାନେ ମନ୍ଦିର କାଳୀ ମନ୍ଦିର କୁ ବହୁତ ପୂଜା କରନ୍ତି। ସ୍ୱାମୀ ସ୍ତ୍ରୀ ସବୁଦିନେ ଯାଇକି ସେ ମନ୍ଦିରରେ ଗୁଆରି କରନ୍ତି। ଯେ ଆମର ସନ୍ତାନ ଲାଭ ହେବ ବୋଲି ସେଇଠୁ ଥରେ ଦିନେ କଣ କର କିଛି ତାଙ୍କର ମାନେ ସନ୍ତାନ ଲାଭ ହେଲା ମାନେ କିଛିଟା ପିଲା ଛୁଆ ହେବାକୁ ଗଲା ଗଲାବେଳକୁ ପ୍ରଥମେ ଝୁଅ ଜନ୍ମଲା ବହୁତ ଖୁସି ହେଇଗଲେ ସବୁ ଗାଁରେ ମିଠା ପିଠା ବାଣ୍ଟି ଝୁଅଟେ ଯେହେତୁ ହେଇଛି। ପିଠା ପିଠା ବାଣ୍ଟିଲେ ତାପରେ ତା କିଛି। ଜିଂ ଝିଅ ଟେ ହେଇଛି ମାନେ ଖୁସିରେ ଆଉ ତାପରେ ତା କିଛି ଦିନ ଯାଇକି ଗୋଟେ ପୁଅ ସନ୍ତାନ ହେଲା ମାନେ ସିଏ ତିନି ପିତା ମାତା ହେଇଗଲେ ବହୁତ ଖୁସିରେହେଲେ। ମାନେ ବହୁତୁ ଖୁସି ଥିଲେ। ଆଗ କାଳରେ ବାଲ୍ୟ ବିବାହ ହୁଏ। ବାଲ୍ୟ ବିଭାହ ଯେ ହୁଏ ଆଜ୍ଞା ସେଇ ବାଲ୍ୟ ବିବାହ ହୁଏ। ଦିନେ କ କରିଛନ୍ତି। ତାଙ୍କ ବାପା ଭାଇ କାଳୀଙ୍କର କାଳିଜାଇଙ୍କ ବାପା ଆଉ ଭାଇ ପ୍ରସ୍ତାବ ଖୋଜିବାକୁ ଗଲେ ପ୍ରସ୍ତାବ ଖୋଜି ଯେଉ ଗଲେ ମାନେ ସବୁ ପ୍ରସ୍ତାବ ସବୁଆଡେ ଦେଲେ ଯେ ବର ପାତ୍ର ଟା ଆମର ଟିକେ ଭଲ ହଉ।
ତାଙ୍କ ନାଁ କଣ କହିଲ କାଳି ଯାଇ ପରେ ହେଲା ଆଗରୁ ତାଙ୍କ ନାଁ ଯାଇ।
ଅ ଜାଈ ଥିଲ ହଁ। ତାଙ୍କ ନା ଯାଇଥିଲା। ସେଇ ମାନେ ମାନେ ସେତେବେଳେ ବରପାତ ପତ୍ର ଖୋଜା ହେବା ପାଇଁ ତାଙ୍କ ବାପା ପା ଭାଇ ଗାଁ ରେ ମାନେ ପାଖ ଗାଁ ମାନେ ସାଇ ପଡ଼ିଶା ସମତି କୁ ଖବର ଦେଲେ ଯେ ଆମ ବିବାହ କରିବୁ ଆମ ଝିଅର। ସବୁ ପ୍ରସ୍ତାବ ସବୁବେଳେ ଆସେ। ଯେ ତା ପୁଅର ମାନେ ବ ଚଏସେ ହେଲା ଝୁଅର ହୁଏନି ଝୁଅର ଚଏସେ ହେଲେ। ପୁଅ ର ମାନେ ଝୁଅ ଘର ଲୋକଙ୍କର।
ହଁ ଆଗେ ଏବେ ସେମିତି ଆମେ ଚଏସ୍ କରୁ। ସେତେବେଳେ ତ ବାପା ମା ଯାହା ଚଏସ୍ କରିବେ
ଚଏସ୍ କରୁଥିଲି ଆଜ୍ଞା। ସେଇଟୁ ସିଏ କ କଲେ। ଦିଦି କ କରୁ ବାପା ମା ବଇଛନ୍ତି ଗୋଟେ ପ୍ରସ୍ତାବ ଆସିଲା। ସେପଟ ଉ ମାନେ ଗୋଟେ ଗାଁ ରୁ ପ୍ରସ୍ତାବ ଆସିଲା ଝୁଅ। ସେଇଟୁ ସିଏ ପୁଅ କୁ ଦେଖିଲେ। ସିଏ ବି କାଳେ ଯୋଉ କାଳିଜାଇ ମାନେ।
ଯାଇକୁ।
ଯାଇଙ୍କୁ ସେ ଦେଖିଲେ। ତେଣୁ ସିଏ ବି ପୁଅ ଘର ଗଲା। ପସନ୍ଦ କଲେ ଝୁଅ ଘର ବଲା ପୁଅକୁ ଦେଖିକି ପସନ୍ଦ କଲେ। ସେରୁୁ ଦିନକର କଣ ହେଇଛି। ତାଙ୍କର ବିବାହ ହେଲା। ବିବାହ ହେଲା ଯେହେତୁ। ମାନେ ଛୋଟବେେଳୁ ବିବାହ ହେଇଛି ନା ଆଉ ସେ ସେତେବେଳେ ଥିଲା। ଛୋଟବେଳେ ବିବାହ ହେଇକି ବାପ ଘରେ ରହିବେ ବୟ ମାନେ ବଡ ହେଲେ ଯାଇକି ଶାଶୁ ଆଜି ମାନେ ତାଙ୍କ ଗାଁ ରେ ସେଠୁ ଭୋଜି ଭାତ ହେଲା ବା ବାହାଘର ହେଲା। ମାନେ ଭଲରେ ସବୁ ଭୋଜିିଭାତ ହେଲା ସେଠୁ ବର ଆସ୍ଥାଇ ପ୍ରସେସନ ହେରିକା କରିକି। ସେଇଠୁ ବାହାଘର ହେଲା ବର କଣ କଲେ ତାଙ୍କ ଘରକୁ ରିଟନ୍ ଗଲେ। ଇଏ ତ ମାନେ ଛୋଟ ଛୁଆ ଟା ନା। ସିଏ ଆଉ କଣ ଯିବେ କି ଯୋଉ ତା ଶାଶୁ ଘରୁ ବଡ ହେଲେ ଯିବେ ସେଇଠୁ କିଛି।
ତ ବୟସ ହେଲେ ସେ ଯିବେ।
ଆଜ୍ଞା ସେଇଠୁ ସେ ଦିନେ କଣ ହେଇଚି। ମାନେ ଏମତି କିଛି ଦିନ ଯାଇ ଏଇ ବୟେ। ମାନେ ଯାଇଙ୍କର ବୟସ ହେଇଗଲା ଶାଶୁଘର ବିଦାୟ ନେବା ପାଇଁ। ସେଇଠୁ ଦିନେକର କଣ ଅଛି। ଯାଇ ଗୋଟେ ମାନେ ଘରେ ବସିକି କାନ୍ଦୁଛି ତାଙ୍କ ବାପା କହିଲେ ଯେ ଝୁଅ ତୁ। କାହିଁ କାନ୍ଦୁଛୁ ନା ମୁଁ ମତେ ବିଦା କରିଦବା ପାଇଁ ଚେଷ୍ଟା କରୁଚ ମୁଁ କଣ ତମକୁ ଛାଡି କି ରହିପାରିବି ମାନେ ଯେହେତୁ ମୋ ବାପା ବୋଉଙ୍କୁ। ଛାଡିକି ମୁଁ ରହିପାରିବିନି ଆ ମୁଁ କ କରିବି ତାଙ୍କ ବାପା ବୋଉ ତ ଯେ ଯେ ଝୁଅ ଜନ୍ମ ତ ପରର ଘ ପର ଘରୁକୁ ମାନେ ଦୁହିତା ଦୁଇ କୋଳର ର ହିତା। ଆଉ କଣ କରିବି ଆଉ ଯାହା ହେଲେ ପ ମାନେ ଲ ଆମର। ତ ଇଏ ଆମେ କଣ କ କଥା। ଯାହା ହେ ପୂର୍ବ ପୁରୁଷ ଚାଲି ଯାଇଚି ଆମେ କଣ ତାକୁ ଲିଭେଇ ପାରିବା ଯାହା ଏଇଟା।
ଝିଅ ମାନଙ୍କର ସବୁଠୁ କଠିନ ସମୟ ହିଁ ସେଇଗୋଟା। ତାଙ୍କ ଜୀବନର ସବୁଠୁ କଠିନ ସମୟ କଠୋର ସମୟ ସେଇଗୋଟା।
ସେଠୁ ତାଙ୍କ ବା ପା ବହୁତ୍ ସମୟ ତାଙ୍କୁ ବୁଝେଇ ରାତି ପାହିଲା ରାତି ପାହିଲେ ଯାଇ। ସେଇଦିନ ଯିବ ତା ଶାଶୁଘରୁକୁ ବିଦାୟ ନେଇକି। ସେଠୁ ଗାଁ ଗ ମାନେ ଗାଁ ଲୋକ ତାଙ୍କ ବା ପା ବୋଉ ଭାଇ ମାନେ ତାଙ୍କ ଯେତେକ ବନ୍ଧୁବାନ୍ଧବ ସାଙ୍ଗସା
ହଁ ଯେତେବଳେ ସେତବଳେ ତ ବିବାହ ବେଳେ ଛୋଟ ଥିଲେ ଅବିକା ବିଦା ହେବାଟାହି ବିବାହ ସହିତ ସମାନ୍।
ଆଜ୍ଞା ଆଉ ସେଇଠୁ ସବୁ କାନ୍ଦିଲେ କାନ୍ଦିଲେ ଯେହେତୁ। ସେଇଠୁ ଯାଇକି ବିଦାୟ ଟାଇମି ହେଲା ସେଠୁ ତାଙ୍କ ବାପା ଅ ନେଇକି ଗଲେ। ନେଇକି ଗଲା ନେଇକି ଗଲା ବେଳୁ ସମୁଦ୍ର ଚିଲିକା ପାଖେରେ। ଯାଉ ଯାଉ ଯାଇଙ୍କର କାନିକି କଙ୍କଡା ଗୋ ଗୋଟେ ଭିଡିଲା। ସେଠି ତାଙ୍କ ବାପା ବି ଦେଖୁଚି। ଯେ କଙ୍କଡା କହୁଚି ଯେ ଯାଇ ତୁ ଯା ନା ଆଜି ତୋ ପାଇଁ ବିପଦ ଅଛି। ସେଇଠୁ ସିଏ କଣ କଲା। ଆଉ କିଛି ଜାଣିଲା ବାପା ବି କିଛି ଜାଣିପାରୁଛନ୍ତି ନାଉରିଆ ସାଙ୍ଗରେ କଥା ବି ହଉଛନ୍ତି। ଯେ ଯିବା ପାଇଁ କି ଝୁଅକୁ ବିଦାୟ କରିବ ବୋଲି ସେପଟ ଇଏକୁ। ସେଇଠୁ ଚିଲିକା ପାଖରେ ସେଇଠୁ ଡଙ୍ଗା ଆସିଲା ନାଉରିଆ ଆସିକିନି। ଡଙ୍ଗା ନଗେଇଲା ଯାଇ ପାଖେରେ। ସେଠୁ ଯାଇ ବିି କାନ୍ଦୁଥାଏ ବହୁତ୍ ଜୋର ସାଙ୍ଗସାଥି ସବୁ ଠିଆହେଇକି କାନ୍ଦଥାନ୍ତି ଯାଇ ସେଠୁ ଡଙ୍ଗାରେ ବସିଲା। ବସିଲା ଯେହେତୁ ସେଠୁ କିଛି ବାଟ ଯାଇଚି ଡଙ୍ଗା କଣ କଲା। ସେଠୁ ବହୁତୁ ଧୋମ ପବନ ତୋଫାନ ଆସିଲା ସବୁ। ଯାଇକି ବି ଡର୍ ଲାଗୁଥାଏ ବାପା କୁ କହୁଥାଏ ବାପା ମତେ ବହୁତୁ ଡର ଲାଗୁଚି। ହେଠୁ ସିଏ କହିଲା ହଁ କିଛି ହବନି ମୁଁ ଅ ଛିବା ତା ବାପା ଏମତି କହୁଛି ନାଉରିଆ ବି ଡରିଗଲାଣି। ପବନ ମେଘ ଏମିତି ଆସୁଚି କିଛି କୁଆଡୁ ଦେଖା ଯାଉନାହିଁ। ଡାଈ ବି ଡରୁଛି। ମାନେ ଠିକ୍ ନଈ ମଝିଆ ମଝି ଡଙ୍ଗାଟି ବୁଡ଼ି ଆସୁଛି। ବାପାକୁ କହୁଛି ବାପା ଆଞା। ଆଉ ବାପାଙ୍କୁ କହୁଛନ୍ତି ଯେ ତମେ ମୁଁ ଡ ଆଉକୁ ବଞ୍ଚେଇବିନି ମାନେ ଡଙ୍ଗା ଏମତି ଏ ହେଲାଣି ଆମେ ବୁଡ଼ିଯିବା ବାପା କହୁଛି କିଛି ହବନି ଏମିତି ହେଇକି ମାନେ କିଛି ମିନିଟ ପାଇଁ କିଛି ମିନିଟ ପାଇଁ କି ଏମିତି ପବନ ହଉଛି ଯେ ଡଙ୍ଗା ଟା ନଉଟେ ଦଉଛି ନଉଟେ ଦଉଛି ଯେହେତୁ ସେଇଠୁ ମାନେ ନାଉରିଆ ପହଁରିକି ପଳେଇଯାଉଛି ବାପା ହେଉଛି ହେଲେ ଝୁଅ ବି ଆସିପାରୁନି। ମାନେ ଝୁଅଟି ସେଇଠି ବୁଡିଲା ବୁଡିଲା ସେଇଠୁ ବୁଢ ଗଲା ଯେହେତୁ ବୁଢି ଯାଇଛନ୍ତି ସେଇଠୁ କଣ କଲେ କାନ୍ତି ଯେ ନାଉରିଆ ବି ଖୋଜୁଛନ୍ତି ବାପା ବି ଖୋଜୁଛନ୍ତି ଯାଇକି ପାଉନାହାନ୍ତି। ଯାଇ କି ବାପା ବି କହୁ ଯାଇ ଯାଇ। ଚିଲଉଛନ୍ତି ଆଉ ନାଉରିଆ ବି ଖୋଜା ଖୋଜି କରୁଛନ୍ତି। ମାନେ ପାଉନାହାନ୍ତି। ସେଇଠୁ ସେ କଣ କରୁଛନ୍ତି ଦିନେକର କଣ ହେଇଛି ମାନେ ସବୁବେଳେ କାନ୍ଦ ମା ମା ଯେହେତୁ ଗୋଟାଏ ଝୁଅ ନା ମା ସବୁବେଳେ କାନ୍ଦନ୍ତି।
ଗୋଟେ ଝିଅ ସେ ବି ବହୁତ ପୁ ପୁଜି ପୁଜି ସେ ଝିଅ ଟାକୁ ପାଇଛନ୍ତି ବି ବହୁତ କଷ୍ଟରେ।
ବହୁତ କଷ୍ଟରେ ପାଇଛନ୍ତି ସେ ଝିଅ ଟା କା କୁ ନା ଆଜ୍ଞା। ଆଉ ସେଇଠୁ କଣ କହୁଛି ଦିନକର କହୁଛି ଚିଲିକା ପାଖରେ ତାଙ୍କ ବାପା ଯାଇଛନ୍ତି ଦେଖିବେ ଗୋଟେ କାନ୍ଦଣା କାନ୍ଦଣା ଆବାଜ ହେଉଛି। ଯେ ସେ ସେଠୁ ତାଙ୍କ ମାଆ କୁ ଯାଇ କହିଲେ କହିଲେ ଆମ ଯା ଇର ଆବାଜ ଭଳିଆ ଶୁବା ଯାଉଛି। ଇଏ କି ମାନେ ଆମ ଯାଇନା କି ସେତେବେଳକୁ ମାନେ ଯାଇ ସେତେବେଳକୁ ଆଉ ନା େ ସାତ ଆଠ ଦିନ ରହିଲାଣି ନା ଗୋଟେ ମଣିଷ ଯଦି ପାଣିରେ
ଆଜ୍ଞା ଆଜ୍ଞା ସେ ମରି ଯାଇଥିବ ନା।
ଦେବି ହେଲେ ମଣିଷ ନା ଆଉ ଏତି ଏତେ ହେଇକି ମାନେ ସିଏ କଣ କଲେ ଆଉ ଝୁଅକୁ ପାଇଲେନି। ବାପା ମା କାନ୍ଦିକି ଇ ମାନେ ଯେମିତି ଇଏ ହେଲା ଭଳିଆ ହେଲେ। ସେଇଠୁ ସେଇ ଦିନଠୁ ସେଇ ଯୋଉ ଯୋଉଠି ବୁଡି ଥିଲା ଡଙ୍ଗା ଟା ସେଇଠି ଗୋଟେ ମନ୍ଦିର ଠିଆହେଲା।
ସେଇଠି କୁହନ୍ତି ନାଇଁ କୁହନ୍ତି ଯେ ସେଇଠି ସବୁଦିନ ମାନେ ସେଇ ସମୟରେ ପ୍ରାୟ ମଧ୍ୟରାତ୍ରିରେ କାନ୍ଦ ଶୁଭେ। କୁହନ୍ତି ଆଜି ଯାଏ ବିି ସେଇ ଝଲକ ଟିକେ ଅଛି। ସେ ସେଇ ମଝି ରାତିରେ ମଝି ନଈରେ ହିଁ ସେ କାନ୍ଦନା ଟିକ ଶୁଭେ ତ ସେଇଦିନ ଠୁ ସେଇ ଦିନଠୁ ସେ ଯାଇକୁ କାଳୀ ଠାକୁର ସେ କାଳୀ ଠାକୁରଙ୍କ ଦ୍ଵାରା ସେ ଯାଇକି ପାଇଥିଲେ ନା। ତ ସେଇ କାଳିଠା ଠାକୁରଙ୍କ ପାଖରେ ଯାଇ ମଲା ବୋଲି ସେଇ ମନ୍ଦିରର ନା କାଳି ଯାଇ ଦେଇଥିଲେ।
ଆଜ୍ଞା। ଏମିତି ମାନେ କେତେ କଥା ଅଛି ଆମେ ତ ଜାଣିନୁ ମାନେ କିଛିଟା ଯେତିକିଟା ଜାଣିଥିଲି ସେତିକିଟା କହିଲି ମାନେ ଦେଖ ମାନେ ବାଲ୍ୟ କାଳରେ କେତେ ଥେ ମାନେ କେତେ ପ ମାନେ କଥା ଥିଲା ଏବେ
ସେ ତ ଏବେ ବହୁତ ସେତେବେଳେ ତ ବହୁତ ମାନେ ବାଲ୍ୟ କାଳରେ ତ ବାହାଘର ବହୁତ ଥିଲା ବାଲ୍ୟ ଥା ଥିଲା ବାଲ୍ୟ ବିବାହ ପ୍ରଥା ଥିଲା ପରେ ସେଇଟା ଆମର ଉଠିଲା। ତାପରେ ବି ଆମର କାଳିଜାଇ ଗୋଟେ ବଡ ପର୍ଯ୍ୟଟକ ସ୍ଥଳ ସେଠିକି ବି ମାନେ ଚିଲିକା ହଉଛି ଆମର ବଡ ହ୍ରଦ। ତ ଲୋକ ହ୍ରଦକୁ ଯିବେ ମାନେ ଚିଲିକା ହ୍ରଦକୁ ତ କାଳି ଯାଇ ନିଶ୍ଚିନ୍ତ ଯାଉଛନ୍ତି ଦର୍ଶନ ପାଇଁ।
ଆଜ୍ଞା।
କିନ୍ତୁ ଏବେ ବି କାଳିଜାଇ ଗଲେ ବି ଆପଣ ଦେଖିବେ ଆପଣଙ୍କୁ ସେ ପାଣି ଭିତରେ ବହୁତ ଡର ଲାଗିବ।
ହଁ ବୋ ମାନେ ସେ ପାଣି ଟା ପୁରା କଳା ଗୁମର ଭଳିଆ ପୁରା ପାଣି ଟା ପୁରା ନେଳି କଟକଟ। ନା ପାଣି ଟାକୁ ଦେଖିଲେ ଡର ଲାଗିବ ଏତେ ଗଭୀର ପାଣି ସେଠି ଯେ ଯାହା କେବଳ ଏ ଏବେଯାଏଁ ଏବେଯାଏଁ ଲୋକ ଗଲେବି ଡଙ୍ଗାରେ ଡରନ୍ତି ଦେଖିକି ଯେ ପାଣିଟାକୁ ଦେ
ତଳ ହିଁ ଦେଖାଯିବନି ସେ ପାଣିର ତଳଟା ହିଁ ତମକୁ ଦେଖାଯାଉନି ପାଣି ଦେଖାଯାଉଥିବ ପାଣି ପତଳା ଯେମିତି ଢେ଼ଉ କରୁଥିବ କିନ୍ତୁ ତଳଟା ତମେ ଦେ ତା ତଳ ଟା ପକା କି ମା ଟି କି ବାଲି ସେଇଟା ଦେଖାଯାଉନଥିବ ତ ଏବେ ବି ଲୋକଙ୍କର ଡର ଥାଏ ସେଠି ଯିବା ପାଇଁ ଏବେ ବି ଲୋକଙ୍କର ଗୋଟା ଡର ଥାଏ। ସେଇ ଡର ଟା ମାନେ ସେ କଥା ସରିଲାଣି ମନ୍ଦିର ପଚି ମନ୍ଦିର ସରିଲାଣି କଥା ସରିଲାଣି କିନ୍ତୁ ଫିର ବି ଲୋକଙ୍କର ଅଭିଯାଏ ଡର ଅଛି।
ହଁ ଏବେ ଯାଇବି କଣ ବି ସୁଗା ଯାଏ କାନ୍ଦଣାର ଆବାଜେ? ଆଜ୍ଞା।
ହଁ ଏବେ ଯାଏ ବି କୁହନ୍ତି ଏବେ ଯାଇଏ ବିି କୁହନ୍ତି ଯେ ସେଠି କାନ୍ଦଣାର ଆ ବାଜ ଶୁଭାଯାଏ ପ୍ରତିଦିନ ନୁହଁ କିନ୍ତୁ କେବେ କେବେ ଶୁଭାଯାଏ ତାପରେ ଅବି ବି କେତେ ଲୋକ ଅଛନ୍ତି ହଁ ଅ ବି ବି କେତ ଏତେ ଲୋକ ଅଛନ୍ତି ଯୋଉମାନେ କି ସିଏ ମାନେ କାଳି ଯାଇ ଏଇ ଢଙ୍ଗାରେ ମାନେ ପା ନଈ ପାରିକି ହେଇକି କାଳିଜାଇ ଦେଖିବା ପାଇଁ ଡର ନ୍ତି ବୋଲି ସେ କାଳି ଯାଇ ଦେଖିବାକୁ ଇଚ୍ଛା ଥାଏ ତାଙ୍କର ମନ୍ଦିର କିନ୍ତୁ
ପାରି ହେବା ପାଇଁ ନଈକି ଡର ଲାଗେ। ସେଇଯୋଇ ପାଣୀ ଯୋଉ ଆଜିକାଲି ମାନେ ଯୋଉ ଘଟଣା ଟା ଘଟି ଯାଇଛି ମଣିଷ ଙ୍କ ମନରେ ସେ କଥାଟା ବସିଛି ନା। ଅବଶ୍ୟ କଣ ଭାଆରି ଯାଇଛି ସେ ଡର ଟା ରହିଛି ଉଁ।
ହଁ। ଯାଆ ହଉ ମୁଁ ଯେତିକିଜା ଜାଣିଥିଲି ତମଠୁ ବି କିଛିଟା ଜାଣିପାରିଲି।
ମୁଁ ଯେତିକି ଟା ଜାଣିଥିଲି ତମଠୁ ବି କିଛିଟା ଜାଣିପାରିଲି।
ଆଜ୍ଞା।
ଭଲ ଲାଗିଲା।
ଆଜ୍ଞା।